ହ୍ୟାଲୋ।
ହଁ। କହୁନାହାଁନ୍ତି? କିଛି ନାହିଁ ଜଷ୍ଟ ଉଠିଲି ଏନା ଶୋଇକରି।
ଯୋଉ ଖାଇବା ପିଆ ଦିନ ତ
ହଁ ଦିରୁଷଇ ଜାଳିଥିଲାବା।
କହିଲ?
ଏବେ କିଛି ନାହିଁ ସଂଧ୍ୟାବେଳେ ଯାହା କଣ ହବ।
ଆପଣଙ୍କର ଭଏସ୍ କ୍ଲିଅର ଆସୁନି?
ଏବେ ଶୁଭିଲା।
ହଁ ହ ଭାଇ
ଶୁଭିଲା ଏବେ?
ଆଜ୍ଞା।
ହଁ ହଁ।
ନା।
ହୁଁ। ଆଉ ଆଉ ତମେ ଯୋଉ କହୁଥିଲ ଯୋଉ ବିପି ଟି ଯାକୁ କହୁଥିଲ କଣ କଲ ସେଇଟା?
ଖାଇ ଲଣି?
ହୁଁ।
କଁ କହିଲେ?
ମତେ କହୁଥିଲା ବିପି ଟି ଯୋଉ କରୁଥିଲ କଲ କଲ ସେଟା?
କେତେବେଳେ କହିଥିଲି?
ସକାଳେ ଯଉ କହିଦେଲ ବିି ପି ଡି ଇଏ କଣ ପଢୁଚ ବୋଲି?
ବି ପି ଟି, ୟା ଫିର ଫିଜଓଥେରାପି?
ହଁ ଫିଜିଓଥେରାପି।
ଛା। ସେଇଥିରେ ପା ଅଛି।
ଓହୋ, ମେଡ଼ିକାଲରେ ଅଛୁ ଏଇନା?
ଆଜ୍ଞା।
ଓହୋ। ଆ ତମେ ହିଁ କହିପାରୁ ଆପଣ କହିଲେ ମତେ ବେଶୀ ଭଲ ଲାଗୁନି ତମେ ତମେ ତମେ ହିଁ କହିପାରିବ ମତେ।
ଆଛା
ହୁଁ।
ନାଇଁ ବର୍ଷା ହୋଉଚି ପା।
ହଁ ସେଥି ପାଇଁ।
ହୁଁ।
କେତେବେଳେ ଯାଆନ୍ତି ଖେଳବା ପାଇଁ?
ଯାଏଁ ସେଇ ସା ତିନିଟା ବେଳୁ ଯାଏଁ ସାତଟା ଦଶ ପନ୍ଦରରେ ପଳେଇ ଆସେ ଆଉ।
କଣ ଖାଇଥିଲେ?
ସେଇ ପଖାଳ ଆଳୁ ଭଜା ଆଉ ଆମ୍ବ।
ଆଜ୍ଞା।
କହିଲି ଆଜି ଗୁରୁବାର ବୋଲିଲେ କି ସା
ହୁଁ। ଆ ଆପଣ ତମେ କଣ ଖାଇ ଥିଲ?
ଖାଇଥିଲି ଭାତ ଡାଲି
ହୁଁ।
ଆଳୁ ଚକଟା ଖାଇଥିଲି ଆମ୍ବ।
ଓ ଓହୋ।
ବାଏ।
ଭଲ ଆଉ।
ଆପଣଙ୍କୁ କଁ ଖାଇବାକୁ ଭଲ ଲାଗେ?
ମାନେ ଭେଜର ନଭେଜରେ?
ତିନ ଟାଇମ।
ଉ ଭେଜରେ ଭାତ ଡାଲି ପାମ୍ପଡ଼ ଆଳୁଭତା ହେଲେ ମୋର ହେଇଗଲା।
ଆଜ୍ଞା ହଁ ଆଉ ତମକୁ।
ପର୍ସନଲି ଅଧିକ ଭଲ ଲାଗୁଛି ନନଭେଜ ରେ କି ସ।
ହଁ ନନଭେଜରେ ମତେ ବେଶ କିଛି ନାହିଁ ଇ
ହଁ ଭାତ ରୁଟି ଚିକେନ ହେଲେ ମୋର ହୋଇଗଲା ଆଉ ଦରକାର ନାହଁ କିଛି।
ଭାତ ରେ ଚିକେନ ଭଲ ଲାଗେ।
ସେମିତି ନା ଆଗଭଳିଆ ନହିଁ ମାନେ ଏବେ କମେଇ ଦେଇଛି ମାନେ ବେଶି ବେଶି ନଭେଜ୍ ଇଚ୍ଛା ହଉନି ବେଶି ନଭେଜ୍ ଖାଇବାକୁ ସେଥିାଇଁ ଟିକେ ବେଶି
ଜେ ଜେ।
ହଁ।
ଆଉ ଆଉ କଲେଜ ଜିଆନିକି ଆଜି।
କଲେଜ୍ ନା ଏ ପର୍ଯ୍ୟନ୍ତ ଖୁଲିନି ଓ ଆଛା।
ଓହ ଖୋଲିନି ଓହୋ।
ଓ ହୁଁ। ହ ଆମ ତ ସୋମବାର ଠୁ ଖୋଲିି ଯିବ ଯିବାକୁ ପଡିବ ଆଉ
ସୋମବାର ଠୁ।
ହଁ
ସୋମବାର ଠୁଖୋଲିଯିବ।
ହୁଁ।
ତାହେଲେ ଏଜାମ୍ ଜାଣିଥିବେ।
ଆଁ ଆଁ।
ସ୍ବସ୍ତିକି ଜାଣେ।
ସ୍ୱସ୍ତିକ?
ସ୍ୱସ୍ତିକ ଦ୍ୱିବେଦୀ।
ଭଏସେ ଶୁଭୁନି ଭଏସେ ସ୍ଲୋ ଶୁଭୁଛି ଟିକେ ତମର।
ସ୍ଵସ୍ତିକ ଦିବେଦୀକୁ ଜାଣିଛନ୍ତି?
ଦିବେଦୀ ସେ କଉ ସ୍କୁଲ ରେ ପଢୁଥିଲେ କି?
ଆମରି ସ୍କୁଲରେ।
ଦ୍ୱିବେଦୀ ଇ ଏଁ କୋଉ ଇଅର ପାଶ ଆଉଟ୍ ପଢ଼ୁଥିଲେ।
ସେ ଟୁ ଜିରୋ ଓ଼ନ ଟୁ ଜିରୋ ଟୁ ଟୁ।
ଟୁ ଜିରୋ ଟୁ ମାନ ଦୁଇ ହଜାର ବାଇଶି।
ଆଜ୍ଞା।
ଟୁ ଜିରୋ ଟୁ ସ ଟୁ ଥସ ଟ୍ୱଣ୍ଟ ଏ ଯୋଉ ଗୋଟେ ଗୋରା ହେଇକି ପିଲା ଟିକେ ଗୋଟେ।
ଆଜ୍ଞା ଗୋରା ହେଇକି ଡେଙ୍ଗା।
ଓହୋ ମୁଁ ମନେ ପଡୁନି ଜାଣିଥିଲି କି ମନେ ପଡୁନି ଆଉ। ଚାରି ବର୍ଷ ହେଲାଣି ଆଉ କଣ କୁହଥିବ ସେଇ କଥା ଆଉ।
ହଁ ସେଇଟା ସତ।
କେ ଫଟୋ କେ ଆଣିଦେବେ
ହ ସିଏ ବି ସେଇ ବରଗଡ ରେ।
ଓହୋ।
ହଁ ହଁ।
ହୁଁ।
ଆଜ୍ଞା।
ଆଉ ଆଜି ରାତିରେ କିଛି ପ୍ଲାନ
ପ୍ଲାନ୍ କିଛି ନାହି ସେମିତି ପ୍ଲାନ୍ କିଛି ନାହିଁ ବର୍ଷା ହେଉଚି ବାହାରକୁ ଯାଇ ହେବନି।
ବର୍ଷା ବି ହେଉଚି ବାହାର କୁଆ ଯାଇ ହେବନି ପ୍ଲାନ୍ ନାହିଁ କିଛି ଏମିତିରେ ବି ଘରେ ଯାହା କରିବେ।
ଆଛା ଆଛା। ଆପଣ କରୁଚନ୍ତି।
ଆଜ୍ଞା।?
ଶୁଭୁନି ଶୁଭୁନି ଭଏସ କଟୁଚି ଆପଣ କଣ କହିଲେ?
ମୁଁ କହିଲି ଟ୍ରେଡିଂ ହେରିକା କିଛି ଏମିତି କଣ କରୁଚନ୍ତି?
ପେଡିଂ?
ଆଜ୍ଞା।
ନାଇଁ ମୁଁ କେମିତି କିଛି
ହୁଁ
ତମେ ଷ୍ଟକ୍ ମାର୍କେଟ କି କର କି ଷ୍ଟକ୍ ମାର୍କେଟ କି ସେୟାର ମାର୍କେଟ କିଛି ବି।
କଲର୍ ଟ୍ରେଡିଂ।
ଆଜ୍ଞା।
ଓହୋ ମାନେ ଲସ୍ ଖାଇଲ ନା କେତେଦିନ ନା ନାଇଁ?
ଲସ୍ କେବଳ ଥରେ ଖାଇଥିଲି ପାଞ୍ଚ ହଜାର ତାପରେ ପ୍ରଫିଟ ହେଇଚି
ଓ ହୋ। ଭଲ। ଏକ୍ସପିରିୟନ୍ସ ହେଇଗଲାଣି ଆଉ ସବୁଥିରେ ଆଉ।
ଯେବେଠୁ ସେ ଫାଇପ ଥାଉଜାଣ୍ଟ କଟିଗଲା ସେଇଟା ଛାଡି ଦେଇଚି।
ଓହୋ ଏତେ କାଇଁ ଲଗୋଉଥିଲ କମ୍ ଲଗେଇଥାନ୍ତ?
କମ ମୁଁ ସବୁବେଳେ ଅଧିକା ଲଗଏ ନା। ଅଧିକ ଲୋଭ ଟିକେ ହୁଏ ସେଇଆ ଆଉ।
ହୁ ହୁ ହୁଁ। ଫାର୍ଷ୍ଟ ଅଳ୍ପ ଲଗେଇବ ନା ଯେମିତି ଦେଖିବ ଟିକେ ପ୍ରଫିଟ୍ ହେଲା ଟି ତାପରେ ଟିକେ ବେଶୀ ବଢ଼େଇବ। ତମ
ପାଞ୍ଚ
ଓହୋ।
ହୁଁ। ଆ ସେଇଟା ଆଛି ସେଟା ଲସ୍ ଫ୍ରିଜ୍ ହେଇଯିବ। ସେଇଥିପାଇଁକା ସେ ଖଳଟା କାଟିକି ମାନେ ପଇସା ସବୁ ୱିଡ୍ର କରିକି
ଓହୋ ଖୋଲ। ତମେ ତ ସବୁଥିରେ ତ ଏକ୍ସେପିରିଏନ୍ସେ ହେଇଗଲାଣି ଆଉ।
ଉଁ ହୁଁ।
ଆଜ୍ଞା।
ସୁଇଜ୍ ଖୋଲାଯାଇ।
ଆଇ। ସୁବୁନି କଣ କହିଲ? ଶୁଭୁନି ତ ମାନେ ଭଏସେ୍ ସ୍ଲୋ ଶୁଭୁଛି ତମର କହିବ ଟିକେ।
ମୁଁ କହିଲି ଆପଣଙ୍କ ଦେହ ହେରିକା କେମିତି ଅଛି?
ହଁଁ ଭଲ ଅଛି ତମ ଦେହ କେମିତି ଅଛି?
ହଁ ହଁ ଭଲ।
ଓ ହୋ।
ହଁ କେତେ କଣ ଟାସ୍କ କଲ?
ହଁ ଉଁ।
ଆପଣ କଣ କେତେ କଣ ଟାସ୍କ?
ମୋର ଟାସ୍କ ସେମିତି କିଛି କମ୍ପ୍ଲିଟ୍ ନାହିଁ ମାନେ ଏବେ ତ ପନ୍ଦରଟା ଏଇ ଯେଉ ପନ୍ଦରଟାରୁ ଏଗାରଟା କମ୍ପି ଲିଟ ହେଇଛି ମାତ୍ର।
ଅଛି ଅଛି।
ହୁଁ। ମାନେ ମତେ ରବିବାର ଭିତରେ ମୋର ତିରିସିଟା ଟାସ୍କ କମ୍ପ୍ଲିଟ୍ କରିବାର ଅଛି।
ହଁ ଉଁ।
ପୁଣି କଟିଯିବ ନା ତା ସେଇଟାକୁ ସାରିବାକୁ ପଡ଼ୁଚି ଆଉ।
ଉଁ। ଓ ହଁ ତମ କଲେଜେ୍ କେବେଠୁ ଖୋଲିବ?
କଲେଜ କେବେଠୁ ଖୋଲିବ?
କଲେଜେ୍ ଖୋଲିବ ସେକେଣ୍ଡ ସିଲେକ୍ସେନ୍ ଆସିନି କଲେଜେ୍ ଖୋଲିବ କେବେ ମୁଁ ଜାଣିନି। ଷ୍ଟାଟିଙ୍ଗ୍ ପ ସରି ପଢ଼ା ପଢ଼ି ଷ୍ଟାଟ୍ ହେଇଯିବ ଟେନ୍ ଟୁ। କହିଲି ସେକେଣ୍ଡେ ସିଲେକ୍ସନ୍ ଆସନି ତ ଏବେ ଯୋଉ କଲେଜ ଆସି ସେଠି ପଢିବାକୁ ଯିବିନି୍ ମୁଁ ଯିବିନି କ୍ଲାସ କୁ।
ଥୋ ହୋ ହୋ।
ଏଟା କୋଉ କୁଳ?
ସମୟ ହେଇଗଲାଣି ଆଉ।
ଆଜ୍ଞା ଆଜ୍ଞା ଠିକ୍ ଅଛି ହଉ।
ଆଜ୍ଞା।